ହ୍ୟାଲୋ।
ହଁ, କଣ କରୁଥିଲ?
ଏଠି ବସିଥିଲି ଆଉ ତୁ କଣ କରୁଛୁ?
ବସିଛି ଆ-ଆମ-ଆ ମନ୍ଦିର ଆଡେ ଟିକେ ବୁଲୁଛି ଆଉ। ଖାଇସାରିଲୁଣି ନା ନାଇଁ?
ହଁଅ ଖାଇଥିଲି ଯାଇଥିଲି ଦୋକାନକୁ ଯେ ଖାଇବା ପାଇଁ, ଭୋକ କଲାନି ପଳେଇ ଆସିଛି ଆଉ।
ହଁ ହଁ।
ଆଉ ଟିକେ ଗଲେ ଯିବି ଖାଇବି ଆଉ।
ଆଉ ତମ ଆଡେ କଣ କେମିତି ଏଇନା ଚାଲିଛି?
ଆମ ଆଡେ ଏଇନା ରଜ ପାଇଁ କାମଦାମ ଚାଲିଛି, ଆଉ ଆମେ ଆସିଛୁ କାମ କରିବା ପାଇଁ ଆଉ, ସବୁ ବଡ ଭାଇମାନେ ଆଉ।
ଉଁ-ହୁଁ ରଜ ପୁରା ତମ ଆଡ଼େ କଣ ଧୁମଧାମରେ ପୁରା ପାଳନ କରା ହଉଛି?
ରଜ-ଅ ଧୁମଧାମରେ ପାଳନ କରା ହଉଛି ଆମର-ଅ-ଅ ରଜରେ ବହୁତ ପ୍ରକାର ଅଛି ତ ତିଥିନି-ଇ-ଇ ତିଥଗ କହୁଛି। ଭୁତ ପଗଲା ଏ ନଚ ନନି ଏକ ଶୋଭାଯାତ୍ରା ହବ, ଟିକେ ଯିବେ ପିଲାମାନେ ନାଚ ଗୀତ ହବ। ଏମିତି କିଛି ସବୁ କିିଛି ହବ ଆଉ।
ଓହୋ। ଆଉ କଣ ଆଁ।
ଆଉ ତମ ଆଡେ କଣ କେମିତି ହଉ
ଆମ ଆଡେ ବି ତ ସେଇଭଳିଆ ପାଳନ କରାହଉଛି। କିନ୍ତୁ ଏତେ ଇଏରେ ପାଳନ କରାହଉନି ଆଉ ସେଇଭଳିଆ ହାଲକା ହାଲକା। ଦୋଳି ଫୋଳି ପଡୁଚି କିନ ଦୋକାନ ଆଡେ ପଡୁଚି ସେମତି ଆଉ।
ହଁ ସେମିତି ଦୋକାନ ଆଡି ପଡେ ରଜ ପାନ ହୁଏ ହୁଁ ପିଲା ରଜ ଖିଲି ପାନ ଖାଇ ସମସ୍ତେ ବୁଲନ୍ତି।
ଉଁ
ଆଉ କଣ କ
ରଜ ମାନେ ତ ପାନ ଟା ଆଗେ ଆଉ।
ହଁ ରଜ ତ ଆମ ସାଧା ପାନ ଖିଲି ପାନ ଖାଇକି ପାଟିରେ ପିଲା ବୁଲୁଥିବେ ଆଉ।
ପାଟି ନାଲି କରିକି ରଜରେ ଯାହାକୁ ଦେଖିବୁ ତା ପାଟି ନାଲି।
ହଁ।
ତମେ ପାନ ଖାଅ ନା ନାଇଁ ମୁଁ କହିଲ ତମେ ପାନ ଖାଅ ନା ନାଇଁ?
ହଁ ମୁଁ ପାନ ଖାଏ ପାନ ମୁଁ ରଜ କୁ ହିଁ ଖାଏ ଆଉ କେବେ ଖାଏନି।
ଆଁ ହାଁ ଆଉ ତା ମାନେ ଆମେ ରଜ କୁ ହିଁ ପାନ ଖାଏ। ଦୋଳିରେ ତ ବସିଲେ ଉଁ ଦୋଳି ତ ଦେଖିଲେ ମୁଣ୍ଡ ବୁଲାଏ ଆଉ ପାନ କଣ ଖାଇବି।
ସମସ୍ତେ ଦୋଳିରେ ବସି ପାରନ୍ତିନି।
ହୁଁ।
ସମସ୍ତେ ଆଉ ଦୋଳିରେ ବସି ପାରିବେ କି?
ମୁଁ ତ ଏତେ ବସିପାରେନି।
ଆଁ।
ମୁଁ ବି ଏତେ ର ଦୋଳିରେ ବସିଲି ମୋ ମୁଣ୍ଡ ବୁଲାଏ।
ଆଁ ହାଁ। ଆଉ କଣ?
ଅଁ ଆଉ କଣ ଇଆଡେ ତ ଏମିତି ଚାଲିଚି ତମର ଆଡେ? ତ ସିଏ କଣ କହୁଚନ୍ତି ତମର ରଜ ପ୍ରୋଗ୍ରାମ୍ ଚାଲିଚି ବୋଲି। ତ ଶୁଭୁଚି ପାଟିତୁଣ୍ଡ।
ହୁଁ। ଆଉ କଣ?
ଏମିତି ସଜା ସଜା ହେଲାନି। ଫୁଲ ଫୁଲ ହବ ଉଁ ବହୁତ ପ୍ରକାର ଦୋଳି ପଡୁଚି ନା ନାଇଁ ତମ ଆଡେ?
ଗାଧେଇଲ ନା ନାଇଁ?
କଣ କହିଲେ?
ମୁଁ କହିଲି ଗାଧେଇ ସାଇଲଣି ନା ନାହିଁ?
ନା ନା ଗାଧେଇ
ଗାଧେଇକି ଖାଇବ କେତେବେଳେ?
ଗାଧେଇନି ଗାଧେଇବି ଆଁ ପଛରେ ପଛରେ ଦେଖିକି ଗାଧେଇବି ଆଉ।
ଉଁ ହୁଁ କାମ ଦାମ ଆଜିଠୁ କଣ ସପ୍ତାହେ ପୂର୍ବରୁ ଆରମ୍ଭ ହେଲାଣି?
ଉଁ।
ଆଁ।
କଣ କହିଲେ?
ମୁଁ କହିଲି ସପ୍ତାହ ପୂର୍ବରୁ ଆରମ୍ଭ ହେଇଗଲାଣି।
ହଁ କାମ ଚାଲିଛି ଯାହେଲେ କାମନହେଲେ ପିଲାତ ଆସ ନା ଆଜି ମନ୍ଦିରରେ ଗଛ ଫଛ ଲଗେଇବୁନା ଗଛ ଗଛରେ ବର୍ଷା। ତ ଆସିଲାଣି ଆଜି କେମିତି ରଜକୁ ରଜପାଗଟା ନହେଲେ ଟିକିଏ ଭଲଲାଗିବକି?
ରଜକୁ ତା ଦେଖିବ ରଜ ପୂର୍ବୁରୁ ନହେଲେ ନାହିଁ ରଜପରେ ରଜପାଗ ଦବ କିନ୍ତୁ ରଜ ତିନି ଦିନିଆଙ୍କ ଖରା ହବ ନହେଲେ ବର୍ଷାହବ ରଜପାଗ ଜମାହିଁ ଦବନି।
ଆଗୁରୁୁହିଁ ଏମିତି ହଉଥିଲା ଆଉ ସେମିତି ଆଉ ସେମି ସେଦିନ ନାହିଁ ଆମେ ରଜକୁ ଯେମିତି ଖୋଜୁ। ଆଗ ଭଳିଆ ଆଉ ଖୁସିନାହିଁ ରଜର
ନାଁ କିଏ ମଦ ପିଇକି କୁଆଡେ ବୁଲିଲାଣି କିଏ କୁଆଡେ ସେଟେଲ ହେଲାଣି।
ହଁ ସେମିତିତ ହଉଛି ଆଉ ହଁ।
ଆଉ କଣ ବ ଭୋଜିଭାତ କରାଯାଏ ନା?
ହେଲେ ହେଲା ଭୋଜି ଭାତ ହୁଏନି ଘରେତ ହୁଏ ପିଠାପଣା। ଭୋଜି ଭାତ ଆମେ ରଜରେ କରୁନୁ। ରଜ ହଉଛି ଆମପାଇଁ ଗୋଟେ ଝିଅ ପିଲାଙ୍କର ବଡ ପର୍ବ କହିଲେ ଚଳେ। ଝିଅ ପିଲାମାନେବି ବହୁତ ଖୁସି ହୁଅନ୍ତି ରଜରେ ତାଙ୍କ ପାଇଁ ଦୋଳି ହୁଏ ସିଏ ବହୁତ ସଜାସଜି ହୁଅନ୍ତି ରଜ ତିନି ଦିନିଆଙ୍କ ସେ ପିଆଜ ଏ ରସୁଣ କିଛି କାଟନ୍ତିନି ପନିକି ଧରନ୍ତିନି ପନିର କିଛି କାଟନ୍ତିନି ପିଆଜ ଆଳୁ। ଯାହାବି କାଟିବା ଜିନିଷହଉ ସେ କିଛି କାଟନ୍ତିନି।
ଆଉ ରଜତ ଓଡିଆ ରଜତ ଝିଅ ପିଲା ମାନଙ୍କର ଆଉ କଣ ପୁଅ ପିଲା ମାନଙ୍କରକି?
ଆ ପୁଅ ପିଲାମାନେ ଖାଲି ତାସ ଖେଳନ୍ତି ବସିବୁ।
କଣ।
ପୁଅ ପିଲାମାନେ ଖାଲି ବୁଲନ୍ତି ଆଉ କଣ କରନ୍ତି ପୁଅପିଲା ମାନଙ୍କର। କିଏ କାହା କାମରେ ଥିବ। ରଜ ରଜ ଆଉ ସେଇଭଳିଆ।
ଦେଖିଆ ତମ ରଜର ତିନି ଦିନିଆଙ୍କ ନାଁ କହିଲ ଦେଖିଆ ରଜର ତିନିଟାଙ୍କ ନାଁ?
ମୋରତ ରଜ କଣ ମନେନାହିଁ।
ଆଁ।
ତମେ ଯାଣିଥିବ କୁହ ରଜର କଣ ପହିଲି ରଜ କଣ ରଜ କୁହନ୍ତି ମୋର ମନେପଡୁନି?
ପହିଲିରଜ ରଜ ସଂକ୍ରାନ୍ତି।
ହଁ ରଜସଂକ୍ରାନ୍ତି ମଝିରେ କୁହ କୁହ କୁହ।
ତୃତୀୟ ଦିନକୁ ଭୂମି ଦହନ କୁହାଯାଏ ଆଉ କଣ ଏଇଟା ରଜ? ନାଁ କଣ ଆଉ କଣ କୁହ। ଭୋଜି ଭାତ ହୁଏନା ନାଇଁ କହିଲ ତମଆଡେ?
ଭୋଜିି ଭାତ ହୁଏନି।
ହୁଏନି।
ନା ଭୋଜି ଭାତ କରିକି କଣ କରିବ?
କଣ?
ଭୋଜି ଭାତ କରିବୁ କଣପାଇଁ?
ଆମ ଆଡେ କରୁଚନ୍ତି ଯୋଉଠି ରଜ ପାଳନ ସେଠି କାଁ ଭାଁ। ସନ୍ଧ୍ୟା ବେଳଟାରେ ଭୋଜିଭାତ ହୁଏ ଏଇ ବର୍ଷବି କହୁଥିଲେ। କରିବେ ଭୋଜି ଭାତ କରିବେ ଲୋକଙ୍କୁ ଖାଇବା ପିଇବା ଦେବେ ନାଚ ଗୀତ କରିବେ।
ହଁ, ଆମ ଆଡେ ଟିକେ ହଉଥିବ, ଆମଆଡେ ତ ହେରା କିଛି ହଉ
ହୁଁ।
ଓହୋ। ଆଉ କେବେ, ହୁଁ।
ମୁଁ କହିଲି ଗାଧୋଇବ ଖାଇବ କେତେବେଳେ?
କେତେବେଳେ ବାଧେଇବା ଆଉ। ଗାଧେଇନି ତ ଗାଧୋଇବି ଖାଇବି ପାଗଟା ଆଜି କୋହଲା ପାଗ।
ହଁ।
ହୁଁ, ସେ ଯଉ ଗାଧେଇନି, କିଛି ଗାଧେଇ ଯିବି ଆଉ।
ଏଇନା ରଜ ପାଗ ଟା ଦେଇଛି ପବନ ବି ହଉଛି।
ହଁ, ସୁ ଭଲ ଲାଗୁଛି ଟିକେ ପାଗଟା ନା।
କଣ?
ଏମିତି ପାଗ ଦେଲେ ରଜକୁ ଖୁସି ହେଇଯିବେ ଆଉ।
ରଜ ବଳୁ ସବୁ ଲୋକ ପିଲା ସାଙ୍ଗସାଥି ସମସ୍ତେ ଆସିଥିବେ ଗାଁକୁ, ଛୁ ରହୁଛି ସ୍କୁଲ କଲେଜ।
ହଁ, ସ୍କୁଲ ବି ରଜ ପରେ ପରେ ଫୁଟିବ। ସ୍କୁଲ ଫିଟିଲେ ବି ପିଲା ମାନେ ଟିକେ ପାଠ ପଢିଲେ ଭଲ।
ହୁଁ। ଏଇଟା ତ ଗୋଟିଏ ସ୍କୁଲ ବଡ ଛୁଟି କହିବାକୁ ଗଲେ ରଜ ଛୁଟି ଟା ଆଉ। ଖରାଦିନ ଛୁଟି, ରଜ ଛୁଟି ମିଶିକି ଏକାଥରେ ଦି ମାସେ ଦେଢ ମାସେ କି ଦି ମାସେ।
ହୁଁ।
ନା କଣ?
ହଁ, ସେମିତି ହୁଏତ ବଡ ଛୁଟି, ଧାନ କଟା ଛୁଟି ତ କମ୍ ଦିନ। ଧାନ କଟା ତ ଛୁଟି ଜାନୁଆରୀ ନା ଫେବୃୟାରୀ ମାସରେ ପଡେଯେ ଦଶରା ଛୁଟି ସବୁ ଏକାଥରେ।
ହଉ କଣ?
ଧାନ କଟା ଛୁଟି ତାଙ୍କର କମ୍ ଦିନି ଛୁଟି ପଡେ।
ଧାନ କଟା ଛୁଟି ଧାନ କାଟି ଯାଉ ନା ନାଇଁ ତମେ? ନା ତମକୁ ଧାନ କାଟି ଆସିନି।
ହୁଁ, ଧାନ କାଟି ମତେ ଆସିନି ଧାନ କାଟି ଆସିନି। ଯାଏ ବିଲ ରୋଇବା ପାଇଁ ସେମିତି।
ଆଚ୍ଛା।
ହୁଁ। ଏବେ ତଳି ପକେଇବାର ଥି କାହିଁ ତଳି ପକେଇନୁ ଆମର ତ ଆସିଲାଣି ବର୍ଷା ତ ହେଇନି ଖତ
ପକେଇଛୁ ଆଜି ଯାଏଁ ବିଞ୍ଚିନୁ।
ହୁଁ, ରଜ ପରେ ଘରେ ତ ଆସିବ ଭାରି ବର୍ଷା ଦିନ।
ବର୍ଷା ଦିନ ଆସିଲେ ଟିକେ ଭଲ ହୁଅନ୍ତା ନା।
ହୁଁ, ଖତ ପକା ପକି ଆରମ୍ଭ ହେଲାଣି ବର୍ଷା ଦିନ ଆସିଲେ ଯାହା ହବ ପୁଣି ବିଲ କାମ ଆରମ୍ଭ ହେଇଯିବ ପୁଣି ଆଉ।
ହଁ, ଏଇ ବିଲ କାମ ତ।
ବିଲ କାମ ରୁ ତ ଭଲ ବିଲ କାମଠୁ ଭଲ କାମ କିଛି ନାହିଁ ଆମେ ଚାଷୀ ନଥିଲେ ଲୋକ ଭାରି ହଇରାଣ ହେଇଯିବେ ନା।
ହୁଁ। ଏଠି ବୋଲି ନା ସବୁ ପୁରା ମାନେ ଓଂ ସାରା ପୃଥିବୀରେ। ଚାଷୀ ନଥିଲେ କିଛି ହବ ନାହିଁ।
ଚାଷୀ ଆଉ ଦେଶର ଯବାନ।
ହଁ ଆ ଚାଷୀ ନଥିଲେ ଖାଇବେ କଣ ନା ଯବାନ ନ ଥିଲେ ରହିବେ କେମିତି ଶାନ୍ତିରେ।
ହଁ ସମସ୍ତେ ସେଇଟା ବୁଝିବା ଦରକାର।
କାଲିଟାରେ କୁହ ଆଉ ଜୟ ଜବାନ ଜୟ କିସାନ।
ହଁ ସବୁ ଜାଣିଚ ଆଉ।
ହଁ ଏରା ଗୋଟେ ଗୋଟେ ଶୁଣି ଦେଇଥିଲି ଆଉ। ଆଉ କଣ କୁହ କୁଆଡେ ରଜକୁ ବୁଲାବୁଲି କରିବ ନା ଖାଲି ଘରେ ବସିଛ ନା
ନ ରଜକୁ ଆମ ଗାଁ ରେ ରଜ ଆମ ଗାଁ ରେ ସବୁ ଜିନିଷ ହବ ଏବେ ତ କାମ ଚାଲିଚି। ରଜକୁ ଯାହାହଲେ ଗାଁ ରେ ଭଲ ନା ଗାଁରେ ରହିବୁ ଗାଁ ଖୁସି। କୋଉଠି ନାହିଁ ଗାଁରେ ପ୍ର ମଉଜ ହବ। ରଜ ପଡ଼ିବ ଖିଲି ପାନ ଦୋକାନ ଜଣେ ଦେବେ ପାନ ଖାଇବୁ।
ରଜା ଆଉ ସପ୍ତାହେ ପୂର୍ବରୁ ତମର କାମ ହେଲାଣି ମାନେ ଭାଉଥା ତମର କେମିତି ହବ ରଜ।
ହଁ ଆମର ଟିକେ ଜୋର ଦାର ହୁଏ ଆଉ ଆଜି ମୁଁ ଗଛ ଲଗେଇ ଦେଇଛୁ କେ ସେଟା ଗଛ ତିନି ଚାରିଟା ଲଗା ହେଇଥିଲା ପାଣି ଦିଆହଉଚି ଗଛରେ। ମନ୍ଦିର ପରିସର ଭିତରେ ଗଛ ଲଗେଇଲେ ଭଲ ଡାଳିମ୍ବ ଗଛ ଲଗେଇ ଅଛ
ଆଚ୍ଛା ହଁ ହଉ ଯା ଭାଇ କଣ କରିବ ମୁଁ ଯାଉଛି ଟିକେ ଖାଇକି ଗାଧୋଇ ଯିବି ଖାଇବି ଆଉ।
ହଉ ଆଉ।